ହାଲୋ।
ହାଲୋ।
ହଁ।
କୁହ କଣ କରୁଚନ୍ତି ଏବେ?
ମୁଁ ଏଇ ବର୍ଷା ହଉଚି ଏଠି ବସିଚି ଆଉ- ଆପଣ?
ସେଇ ବର୍ଷା ହଉଚି ବସିଚି ଆଉ କଣ କରିବା। ଆଉ ଖିଆ ପିଆ ସଇଲାଣି?
ହଁ- ଖାଇସାରିଲିଣି-ଆପଣଙ୍କ ଖିଆ ପିଆ ସରିଲାଣି?
ହଁ।
ଆଜି କଣ ଖାଇଚନ୍ତି?
ଭାତ, ଭଜା, ମିଶ୍ଚର୍।
ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଅଛନ୍ତି ବାପା, ବୋଉ, ଝିଅ-ଭଉଣୀ। ବଡବାପା, ଦାଦା, ଖୁଡ଼ି, ବଡ଼ମା, ଭାଇ ଅଛନ୍ତି ଆଉ। ଆପଣଙ୍କ ପରିବାରରେ? ହାଲୋ।